ଲୋ
ହ୍ୟାଲୋ।
ହଁ କଣ କଣ କରୁଚ?
ଏଇ ପାଚିଲା ଲଙ୍କା ତୋଳୁଥନି ଲଙ୍କା ବାଡିରେ ଆଉ କୁନ୍ଦୁରି ତୋଳୁଥୁନି ପାଚିଲା ଲଙ୍କା ତୋଳୁଥୁନି।
ଓହୋ ଆଉ ଝିଅ।
ଆ ଝିଅ ଏଇ ଅଛି ଏଇଠି।
ଆ ପୁଅ।
ଆଉ ତମ ଦେହ ଭଲ ଅଛି ନା?
ନା ଏବେ ଦେହ ଭଲ ଅଛି ଦେହ ତ ଏମିତି ହଉଛି ଯେ ଉ ମୁଁ ଦେଖୁଛ କଙ୍କାଳ କଣ ହଉଚି। ସବୁ ଖାଉଛି ଖାଇନେ କଣ ଅଛିଲୋ। ବେଲ୍ଟ ବିନ୍ଧ ପିନ୍ଧୁଛି ମେଡ଼ିସିନି ଖାଉଚି। ସବୁ ଖାଉଥିଲେ ଭଉଣୀ ଆ ତ କମୁନାହିଁ ଆଉ। ଅଛି ଅଛି ଗୋଡ଼ଟା ତ ଜମା କମୁନାହିଁ।
କିିନି ଖାଇବ ଆଉ କଣ କରାଯିବ।
ଆଉ କଣ କରିମି?
ଆଉ
ଆଉ ବଡ଼ ଝିଅଲ ବୁଢ଼ି ବଡ଼ ଝିଅର ବାହାରେ ଏ ବର୍ଷ କରିବା ନା।
ନା ନା ଏ ବର୍ଷ ନାହିଁ।
ନାଇଁ ବର୍ଷ ଏଇ ବର୍ଷ ତ ଗଲା ଅଷାଣ ମାସ ଏଇ ଯେଉଁ ମାର୍ଗସିର। ଫାଲଗୁନର କରିବା ନା।
ହଁ।
ଦିଟା ପ୍ରସ୍ତାବ ଭଲ ଭଲ ପ୍ରସ୍ତାବ। ହାପି ମତେ କାଲି କହୁଥିଲା।
କଣ କହୁଥିଲା।
କ ନା ଝିଅର ବୋଉ କହନେ ଏଇ ପ୍ରସାବ ଦିଟା ଭଲ ହୁଅନ୍ତା। ତା ନନାର ତାର କଥାବାର୍ତ୍ତା ହେଉଥିଲେ। ତାର ବର୍ଣ୍ଣନାର ତାର। ଯୋଉ ତା ସା ତା ବର୍ଣ୍ଣନାର ତାର କାଲି କଥାବାର୍ତ୍ତା ହଉଥିଲେ।
ହଁ ମୁଁ ପୁଅ କ ଫୋନ କରିଥିନି।
ହଁ ତମେ କରିଥିଲ ଯେ ପୁଅକୁ ଫୋନ ପୁଅ କହିଲା ମୁଁ କେମିତି ତା ଶଳା କଥା ଟା ତା ଭିଣେଇ ନା ତା ଭିଣେଇ କଥାଟା ଶଳା ଗତିରେ ପଚାରିମିଶି ଭଲ ମନ୍ଦ କଣ କହିବ ମୋତେ ରମା ଦେଇ ଯା କହୁଛି। କଣ କିରେ କହିଲା ସିଏ ଡୋରାର ଶଳା ନା କଣ କି ତା ଭିଣେଇ ଶଳା କହିଲା ତା ହଁ। ଡୋରା ଶଳା କହିଲା ରମା ଦେଇ ମୋତେ କହୁଛି ତାର ଶଳାର ପୁଅ ନେଇକି କହିବା ତା ଶଳାର କଣଲୁ ପୁଅ ନା କଣ ଏମିତି ଗୋଟେ କହିଲା?
ତା ଶଳା।
ହଁ କହିଲା ସେ ଡୋରାକୁ କହମି ନା ତା ଶଳା କଥା ତା ଶଳା ଭଲ କି ମନ୍ଦ।
ନା ମୁଁ କହିଲି ବୁଝିବୁ ନା ମାନେ ବୁଝିବୁ ଦେଖ ଖିଆ ଭଲ ପିଲା କି ଯଦି ଭଲ ପିଲା ହେଇଥିବ ବାହାର କରନ୍ତି।
କେଉଠି କହନି ତାଙ୍କ ଘର କେଉଠି କହନି?
ବାମ୍ପି
ହୁଁ ସେଟି ଏରା ଭଲ ନୁହଁ।
ହୁଁ
ସେଠି ଭଲ ନୁହଁ, ଭଲ ନୁହଁ ବୋଲିକି ତ ତା ଦେଢ ଶାଶୁଝିଅର ବାହାଘର କରିଥାନ୍ତି ସେଠି କରିବେ ନି।
ଓହୋ ସେଇଆ ମୁଁ କହୁଥିନି ଜଣେ କହ ଥିଲା ଯେ ମୁଁ କହିନି ଦେଖିଅ ଭଲ ପିଲା କି ବୁଝିବୁ ଆମର ଦେ ଖିଆ ଭଲ ପିଲା ଅଛନ୍ତି ଆଉ ଆମର ତ ଏଇନେ କରିନାହାନ୍ତି ବାହାଘର।
ହଁ ଆମର ତ କରିନାହାନ୍ତି ଯେ ବାହାଘର ଆଗରୁ ଦେଖିକି ରଖିବା କ ଥା ଭଲ ସେ ପିଲାଟା ଭଲ ନୁହଁ।
ଆଉ ଆଉ ତମ ବାଡିରେ ସବୁ କଣ ପଁ ପରିବା ଲଗେଇଚ?
ଆଉ ବାଡ଼ିରେ ତ ପରିବା ଲଗାହେଇଚି ଜହ୍ନି, ଭେଣ୍ଡି, କାକୁଡ଼ି। ନୋଧିଆ। ହାପି ତାର ଆଣିକି କଣ୍ଟା ଫଳ ତଳା ଲଗେଇଚି, କାଲି କଣ କ ଏଇ ଲଙ୍କାତଳା ଲଗେଇଚି, ଫୁଲ ଗଛ ଦିଇଟା ଲଗେଇଚି।
ଆଉ ପରିବା ଖାଇବ ଭଲ ତଟକା ତଟକା ପରିବା ତୋଳିକି ଖାଇବ ଆଉ। ଆଉ ହାଟ ପରିବା କାଇଁ ଖାଇବ କି?
ନାଁ ହାଟ ପରିବା ଆଉ କିଏ ଖାଇବ? ଏରା ବାଡି ପରିବା ଟା ଯେମିତି ହବ ଆଉ ହାଟ ପରିବା ଟା ସେମିତି ହବ ନା?
ନାଁ। ଆମର ତ ବାଡିରେ ସେମିତି ଫଳୁଚି ମୁଁ ଖାଉଚି ଆଉ ତୋଳିକି ଆଉ ଆମର କିଏ ପରିବା ଦବ? ଏଇ ଗୋଟେ ବେପାରୀ ଟେ ଆସୁଚି ଯେ ଗାଁକୁୁ ସବୁ ପରିବା ଆଣିକି ଦଉଚି। ଜହ୍ନି, ଭେ ଣ୍ଡି, ଝୁଡ଼ଙ୍ଗ, ଟମାଟୋ ଆଉ ଉଁ ବୋଇତାଳୁ, ଫୁଲକୋବି ଏମିତି ସବୁ ପୋ ଟଳ ସବୁ ପରିବା ଦଉଚି ମୁଁ ରଖୁଚି ତା ପାଖରୁ।
ଆଉ କ-ଆଉ କିଏ ତୋମର ଆଣିବ କି?
ହଁ ଆମର ତ କର୍ କଲରା, କୁନ୍ଦୁରି ଫଳୁଚି, ଆଉ ଶାଗ ହେଇଚି ଆଉ ଖାଉଚୁ ଆଉ।
ଆଉ ଆମ ଘର ପାଇଁ ଶାଗ ଦିଟା ଦବ।
ଏଇରା ସବୁ ମଞ୍ଜି ହେଇଗଲାଣି।
ଅଁ, ଯୋଉ ଦେଇନଥିଲା ନା ଯୋଉ ଶାଗ ଖଡ଼ା ଶାଗ। ଆଉ ସେ ଖଡ଼ାରା ଏତେ ବୁଢ଼ୀ ପାଣିଚିଆ କି ନାହିଁ?
ଏଟା ବେଶୀ ପାକଳ ହେଇନଥିଲା ସେଥିପାଇଁ ପାଣିଚିଆ ଲାଗୁଥିଲା ଆଉ। ଏତେ ପାକି
ଫଳ ତ ଦେଇଥିଲା ଆଜି ପର୍ଯ୍ୟନ୍ତ ମୁଁ ରଖିକି ଗୋଟେ ଗୋଟେ ପୁଡ଼ିିକ ଖାଉଚି। ଏରା ବଡ଼ ବଡ଼ କଣ୍ଟା ଫଳା ହାଟ ରୁ ଆଣିଚି ଯେ। ହେରା ଭଲ ଲାଗୁନି। ମୁଁ ରଖିକି ପୁଡ଼ିକି ଖାଉଚି, ଆମ ହିରୋଇନ ପାଟି କରୁଥିଲା କହିଲା ଏତେ ଦିନ ରଖିବ। ଆପ୍ ଓ ଚାନ୍ଦି ଆଣିଥିଲା ଦିଇଟା ଦେଇଥିଲା ଯେ ସେମିତି ଥିଲା, ହଁ। ମୁଁ ମୋର ଦି- ଦିନି ଗୋଟେ ଦିଇଟା ପୋଡ଼ି ଦଉଚି ପୋଡ଼ି ଦେଇକି ଖାଉଛି।
ହଁ ଆଉ ଖାଉଥା, ଏତିକି କଣ୍ଟା ଫଳକୁ ଆଜି ପର୍ଯ୍ୟନ୍ତ ରଖିଚ?
ତୋମେ ଦେ ଉଁ, ନା, ନା ସିଏ ତାର ତରକାରୀ କରୁଚି ଅନ୍ୟ କଣ୍ଟା ଫଳ ଯୁମ୍ ଆ, କିଣିକି ଆଣିକି, ମୋର ତୋମର ଦେଇଥିଲ। ଚାନ୍ଦି ବାହାରକୁ ଆସିଲା ନାଇ। ତା ବାହାର ପରେ ତା ପୁଅ ଆସିଲା କି ବାହାରକୁ ଆସିଲା କାଳିଆ କାଳିଆ କଣ୍ଟା ଫଳ ଟିକେ ନା ପୁଅ ଯାଇଥିଲେ ଯାର ଯୋଉ ରଜକୁ। ସେଇ ଦେଇଥିଲା ଯେ କଳା କଁ ଟିକେ କଳା କଳା କଣ୍ଟା ଫଳ ଟିକିଏ ଟିକେ ସେରାକୁ ସେଇଆ ରଖିଚି, ମୁଁ ଦିନି ଦିଇଟା ନେଖା ପୋଡ଼ି ଖାଉଚି ସତ କଥା ନା।
ଆଉ ସେଇରା ଭଲ ଲାଗିବ ଝୋଳ କରିକି ଖାଇବାକୁ।
ଆ ଲେମ୍ବୁ ତମେ ଦେଇଥିଲ ସେ ଦେଇଥିଲା ଯେ ଆହୁରି ଅଧ ପଲିଥିିନିଏ ଲେମ୍ବୁ ଅଛି। ଦିନି ଗୋଟିଏ ଲେମ୍ବୁ କାଟ ଚି ପୁଅର ଫାଳେ ମୋର ଫାଳେ ଖାଉଚୁ।
ହଁ ଖାଅ, ଖାଅ ଖାଅ।
ଆଉ କଣ କରିବା ଆଉ? ଆଉ ଲେମ୍ବୁ ପ୍ର ହଁ ପ୍ରତ୍ୟେକ ବକ୍ତରେ ଲେମ୍ବୁ ଖ- ଖାଇବା କଥା। ଆଉ ଇଏ ସିନା ଆମ ରୋନିକି କହିଲା ବେଳକୁ ଖା ସିଏ କହୁଛୁ ମୋତେ ସେଟା ଭଲ ଲାଗିବନେଇ। ଖାଲି ମ-ଦେ- ଲଙ୍କା ଦଳି ଦଉଚି, ଲେମ୍ବୁ ଯୋଉଦିନ କୋଉଦିନ କାଁ ଭା ଲେମ୍ବୁ ଟିକେ ଖାଉଛି ନନେ ସିଏ ଖାଉନି ତାର। ଯା ହେନେ ଏ କାକୁଡ଼ିରେ ଲେମ୍ବୁ ଟିକେ ଚିପିଡ଼ି ଦଉଚି ନନେ ସେ ଖାଉନି।
ହଁ ଏ ଲଙ୍କା ଏତେ ଖାଇବା ତାକୁ ମନା କର। ଛୁଆ ଟା କାଇଁ ଏତେ ଲଙ୍କା ଖାଉଛି?
ଚ-ବେଶୀ ଲଙ୍କା କଣ କି ଗୋ ଏ ଯୋଉ ତରକାରୀ ପତ୍ର ହଉଛି ଆମର ଟିକେ ପୁଅ ହା କିି ପାଟି କରିଚି ଲଙ୍କାଗୁଣ୍ଡ ଅଳ୍ପ ପକେଇବୁ। ସିଏ ତାର ଲଙ୍କାଗୁଣ୍ଡ ଅଳ୍ପ ପକଉଛି, ସେଇଥିରେ ଲଙ୍କାଟେ ଦଳି ଦଉଚି ଦେଇକି ଖାଉଚି।
ଆ ଟେଷ୍ଟ ଟା ଜାଣିଚି ଆଉ।
ହୁଁ, ନାବେ ବଢ଼ିଆ ତରକାରୀ କରୁଛି। ତେଲ କହ ଭସେଇ ଦଉ ପଛେ ତରକାରୀ ପତ୍ର ବଢ଼ିଆ କରୁଛି।
ହୁଁ, ଆ, ତୋମେ କେମିତି ଭସେଇକି ତରକାରୀ କର ତେଲ।
ନା ମୁଁ ତ ତେଲ ଭସେଇକି
ଭଲ ସୁଆଦିଆ ହବ ବୋଲିକି ତେଲ ଭସେଇ ଦଉଛି ଆଉ।
ଉଁ ନା ନା ତା ପାଗ ସେ ଜାଣିଛି ତରକାରୀ ପାଗଟା ଆଉ। ସେ ସବୁ ଆମ ସୁଧିର ପଇରା ଛଡ଼ା କଲା ଏଇ ଝରଣାକୁ କାନ କାଟି ଦୋରୁନି।
ହଁ ପୁଅ ପସନ୍ଦ କଲା ତା ରୋଷେଇ କି।
ହଁ କହିଲା ଝରଣାକୁ କାନ କାଟିଦବ। ଆ ରୋନି ବଢ଼ିଆ ତରକାରୀ ପତ୍ର କରୁଛନ୍ତି। ଆଉ ରୋନି ତ ବଢ଼ିଆ କରୁଛି ଆଉ ମୁଁ କହିନି ଭଲ ଖାଲି ତା ତାକୁ ତ ସବୁ ମୁଣ୍ଡରେ ମୁଣ୍ଡେଇଲା ଭଳିଆ କଥାବାର୍ତ୍ତା କରୁଛନ୍ତି। ଏଣେ ଫେରେ ସିଏ ଏଇନାକେ ମୁଣ୍ଡରେ ବସିଛି ପଛରକୁ କଣ କାଚିଦେବ କି ତାର ଭଲ କରିବ କେଯା
ନା। ସେମିତି ହବନି ଆମ ପରିବେଶ ତ ଭଲ ନି ନିର୍ମଳ ପରିବେଶ ସିଏ କାଇଁ ସେମିତି ହବ। ସେ ବାହାରି ଆସିଲା ଆମ ପରିବେଶ ତ ଭଲ। ତମେ ଖରାପ ହେନେ ସେ ଖରାପ ହବ, ତମେ କାହିଁକି ତାକୁ କଣ କହିବ କି?
ନାମ ତାକୁ କାଇଁ କାମମ
ହଁ ତାକୁ ତ କେହି କିଛି କହିବାର ନାହିଁ ସେ କାହିଁକି ଖରାପ ହବ।
ସିଏ ତ ବା କହୁଛି ତରକାରୀ ପତ୍ର କରୁଛି ଆମ ମାଆ ପୁଅ ଦିଆଁଙ୍କ ଯେ ସେତିକ ନିଅ ତାର ଏକା ସେତିକ ସିଏ ଖାଉଣିଆ ଲୋକ ଖାଇଦଉଚି। କାଲି କହିଲା କଲା ତମେ କେହି ନଖ ମୋର ଯାହା ମୁଁ ହେଦିନ କହିନି ବୁଢ଼ିଲୋ ଆଜି କଁ କରିବା କଲା ଯଦି ଅଣ୍ଡା ତରକାରୀ କରିବ ମୋର ଚାରିଟା ଆ ତମର ଜିିଏ ଯାହା ଖାଇବ। ମୁଁ କହିଲି ମା ତତେ ଚାରିଟା ଦେମୀ ଆ ଆ ମୁ କଣ ତୋର ଚାରିଟା ଦେନି କହିଲା ନା ନା ମୁଁ ତିନିଟା ହଁ କହିଲା ପା କହିଲା ମୁଁ ତିନିଟା ଖାଇମି ରାତି ବେଳକୁ ଦିଇଟା ଖାଇମି। ମୁଁ କହିଲି ମା ଲୋ ମା ମୁଁ ଅଣ୍ଡା ତୋ ପାଞ୍ଚଟା ତୋର? ଆମ ମା ପୁଅ ଦିହାଆଙ୍କର ଦି ଦି ଟା ଚାରିଟା। ଆମ ସୋହନର ଦିଇଟା ଛଅଟା ତୋର ପାଞ୍ଚଟା ମୁଁ ଏତିକି ଯା ଆଣିବି ଅଣ୍ଡା ଦେଇକି ମୋ ମାଉସ ଟିକେ ଘିତି ଆଣିଲେ ଆହୁରି ଭଲ।
ହଁ, ତା ଅପେକ୍ଷା ମାଂସ କରିକି ଖାଇବ।
ହଁ, ମୁଁ ସେଆ କହିନି ନା ଯାହା କରିବ ମୋର ଅଧା ତମ ଦି ଜଣଙ୍କର ଅଧା, ମୁ କହିନି ହଁ ହଉ ସେ ନହେଲେ ଯାହା କନେ ସେ ଖାଉଛୁ ଅଧା, ନହେଲେ ସୋହନକୁ ସୋହନକୁ ଡାକୁଛି ସବୁଥିରେ। ଖାଇବା ପାଇଁ ଆଉ ସେ ସୁଧୁର ଆସିନି ନେଇକି ବୋଉ। ଆଇଲେଣି ନନା ନେଇଜ ଦେଇ ଆସିବ ତରକାରୀ ହେଇସାଇନେ ସୁଧା ବି କହୁଛି ତାଙ୍କ ଘର ନେଇଜା ଦେଇଦେବ। ଆଉ ତାଙ୍କର ଆଣିକି ଦୋଉଛନ୍ତି ଯାହା ତରକାରୀ ପତର ରମା ଥାଳିଆ ଫାଳିଆ ଥିନେ ଚିହ୍ନିଲାଣି ଆମ ତାଟିଆ ଥାଳିଆ ଏ ସେଇ ଖୁଡ଼ି ଆଣିକି ଦେଇଥିଲେ ନେଇଯ ତାଙ୍କ ଘରୁ ଟିକେ ଦବ। ଆଉ ଯାହା ହେଲା ମୁଁ ଆଜି ତାଙ୍କ ଘରୁ ତାଙ୍କ ଘରକୁ ଦେନି ହାପି କି ଟିକେ ଟିକେ ଦେଲା ଆ ଆଉ ଯାହା ହେଲା ଟିକେ ରଖିବା ନା ରାତିକି ମୁଁ ତୋ ମନ କଣ କହୁଛି ତୁ ରଖିବୁ ନା ରଖିବୁନୁ? କ ନା ମ ଏତକ କିଏ ରଖିବ ମତେ ତ ନିଅଣ୍ଟ ମୁଁ କହିନି ଆଣେ ତୋର ଖା। ଆଜି ଝରଣା ଯେତିକ ହସିଛି। ହଁ ରାତି କିି କରିିକି ଖାଇବା ଯେ
ସେମତି ଖାଉଥାଉ ସେମିତି ଖୁସି ବାସି ହେଇକି ତାକୁ ଅପୋଜ କରିବନେଇ। ତା ମନ ଭାଙ୍ଗିଯିବ ଛୁଆ ଲୋକ।
ଶୁଣ ସିଏ କେତେ ବୈଶାଖ ମାସ ବାହାରେ ରହିଚି ନା। ବୈଶାଖ ମାସ ବାହାର ପରେ ପରେ ସେ କଣ କଲା କୁହନି ପୁରୀ ଯାଇଥିଲେ ନା
ଏରେ ହଁ ଏରା ପରେ ପରେ କହିବ। ପରେ କହିବ।
ଆହା।
ଆଉ ଅଲଗା କଥା କୁହ। ଆଉ ରୋନି କଣ କରୁଚି ଏଇନେ?
ଆ ଏଇପା ଗାଧେଇବାକୁ ଆସଚି। ଗାଧେଇକି ଯିବ ଏଇନାକେ ଧୂ ଲୁଗା ପାଲଟିବ ଧୂପ ଦବ ଆଉ।
ହୁଁ ଗରମ ହୋଉଚି ତମର ବର୍ଷା ହେଇଚି ନା ଆଜି ହେଇନି?
ନା ଏଣେ ବର୍ଷା ଆଜି ହେଇନି କାଲି ପରଦିନ ହେଇଥିଲା
ଏତେ ହୋଉଚି ପ୍ରବଳ ଗରମ ହୋଉଚି। ଝାଳ ବୋହୁଚି ଏତେ ମୁଁ ତ ଯାଉଚି ଲୁଗା ପାଲ ଟିମି ଧୋଇ ଧୁଆ ହେଇକି ଲୁଗା ପାଲଟିମି ଝାଳରେ ବୁଡି ଗଲିଣି।
ଆଉ ସିଏ ଆମର ହେନେ ଟିକେ କମ ଝାଳ ତାର ତ କଣ ଆମ ସୋହନ ଭଳିଆ ଖାଲି ଝାଳରେ ନିଗୁରୁ ସେ ମୁଁ କହିନ୍ ତୋର ବେଶୀ ରକ୍ତ ହେଇଚି ସୋହନର ବେଶୀ ରକ୍ତ ହେଇଚି ତମ ଦିଇଟା ଆଙ୍କର ବେଶୀ ରକ୍ତ ହେଇଚି। ସେଇଥିପାଇଁ ହୋଉଚି ଆଉ ଝରଣା କହିଲା ଆଉ ବର୍ଷେ ସାନ ବଡ ଆଉ ଦାଦା ପୁ ନା ଖୁଡ଼ି ପୁତୁରା ସେଇଥିପାଇଁ ତାଙ୍କର ମୁଁ କହିନି ତମେ ଦିହାଙ୍କେ ରକ୍ତ ହେଇଚି ବୋଲି ସେଇଥିପାଇଁ ଦିଇଟା ଆଙ୍କର ଝାଳ ବୋହୁଚି। ଆ ତାର ସୋଭା ପାଇଁ ବସ୍ ଚିଲୋ ବୁଢ଼ୀ ତାର ଗେଲହ ଥଟା, ମଜା, ଏ ଏଇଆ କରୁଚି। ତା ଖାଲି ଶ୍ରଦ୍ଧାଟା ହସୁଚି ତାର ଆଉ କିଛି ନାହିଁ।
ଏଇନାକେ ତାର ଖୁସି ହସିବା ସମୟ ହସୁ। ମନ ଦୁଃଖ କରେଇ ଦବନି।
ଶୁଣ ହ୍ରଦର କହିଲା ଆମ ନେଇକି ସ୍
ସେମତି ହସି ହସି ଦିନ କାଟୁ।
ହଁ ତ ସେ ତାକୁ କିଏ ଅପ ଉମ୍ କଣ କରିବ କି? ରଜରେ କହିଲା ମୋର ତିନିଟା ଶାଢ଼ୀ ଦବ ତାର ତିନଟା ଶାଢ଼ୀ ଆଣିଲା ହାପିକି କହିଲା ମତ୍ ତ ଗୋଟେ ଶାଢ଼ୀ ଆଣିକି ଦବ ହାପି ଯାହା ଶାଢ଼ୀ, ସାୟା, ବ୍ଲାଉଜୁ ତାକୁ ଆଣିକି ଦେଲା। କହିଲା ମୁଁ ଦୋଳି ଖେଳି ଯିମି। ମଁ କହିନି ହଁ ଯା ଦୋଳି ତା ଭାଉ ଆସିଥିଲେ ତା ସାନ ଅପା ଏ ଦି ଜଣ ତାକୁ ନେଇକି ଗଲେ ଦୋଳି ଖେଳେଇକି କହିଲା ମୁଁ ନୂଆ ଖରାଦିନ ମନ୍ଦିର ଯିମି ମୁଁ କହିନି ଯାଆ ହାପିକି କହିନି ହାପି ନେଇକି ଗଲା। ହେଇଦିନ ତା ବେକରେ ଟିକେ କଣ ଘାଆଟେ ହେଇଚି ସେଇଟା ବେଶିରିପିକି ବଡ଼ଟେ ହେଇଗଲା ତାକୁ ଔଷଧ ଫୋଷଧ ମାଇଲି ଯେ କମିଲାନେଇ। ନେଇକି ଗଲା ପୁଅକୁ କହିନି ପୁଅ ନେଇଗଲା ମେଡିକାଲେ। ଯାଇଥିଲା କହିଲା କମିଯାଇଚି। କହିଲା ମୁଁ ଯିମି ବୁଲି ମୁଁ ନି ହାପି ତାକୁ ନେଇଯାଆ ମେଡ଼ିକାଲ ବାହାନାରେ ନେଇକି ବୁଲେଇ ଆଣିବୁ।
ହଁ ହଁ ଯାଉ ଯାଉ ସେମିତି ବୁଲି ବୁଲାକିରି ଆଉ ରଜରେ ତ ବୁଲି ଯାଇଥିଲା।
ହଁ ସୁଧୀର କହିଲା ତାକୁ ସିଏ ଯାହା ଚାହୁଁଚି ତାକୁ ସେୟା